ହ୍ୟାଲୋ ହଁ କଣ କରୁଥିଲୁ।
ଏଇଠି ବାଡି ପଟେ ବସିଥିଲି।
ହୁଁ ହୋ ଆଉ କଣ ଆଜି ବର୍ଷା ହଉଛି ନା ଖରା ହଉଛି।
ନାଇଁ ଆଜି ଖରା ହଉଛି ବର୍ଷା କାଲି ହେଇଥିଲା ଆଜି ଏଠି ଖରା ହଉଛି।
ଓହୋ କଣ ଗରମ ବହୁତ ଜୋରେ ହଉଛି।
ହଁ ଆଜି ହଉଛି ଏଠି।
ଆଚ୍ଛା ଆଉ ଆଜି କଣ ଖାଇଥିଲୁ।
ମୁଁ ଖାଇଥିଲି ଭାତ, ମାଛ ଖାଇଥିଲି ଆଉ ହୁଁ ବାଇଗଣ ଆଳୁ ଭଜା ହେଇଥିଲା ବଡ଼ି ଆଉ
ଆଛା କିଏ ଖାଏ। ଏତିକି ଖାଇବା।
ସେ ଆସିଥିଲେ ମାମୁଁ ଅଜାହାର ତ ସେ ଧରିକି ଆସିଥିଲେ ବରା ଯେ ଆଉ। ଲେଟ୍ ହେଲା ଆଜି ଖାଇଲା ବେଳକୁ।
କ ଏଇ ରଜ ପାଇଁ ନା କଣ।
ହଁ ରଜ ପାଇଁ କା।
ଅ ହ ଆଜି କଣ ଲାଷ୍ଟ ରଜ।
ନୁହେ ରଜ କାଲିଠୁ ସରିଲାଣି ପା।
ହଁ ଆଉ ଆଜି କଣ ରଜଭାର ନେଇକି ଆସିଥିଲେ।
ଆ ସେ ଆସି ନଥିଲେ ତ ରଜ ଭିତରେ ସେଥିପାଇଁ ଇ ଟିକେ ଦେଖି ଆସିଲେ ଆଉ।
ଆଛା ଆଉ ରଜ କେମିତି କଣ ପାଳନ କଲ।
ହଁ ସେମିତି ଆଉ ଭଲ ଆଉ।
ଦୋଳି, ପିଠାପଣା କେମତି କଣ।
ଦୋଳି ତ ଆମ ପଟେ ହଉନି ଯାଇଥିଲି ଅଜା ଘର ପଟୁକୁ ଖେଳିବାକୁ।
ଓହୋ ଘର ଠି କଣ ପାଇଁ ହୁଉନି।
ଏପଟେ କେହି ନାହାନ୍ତି ସେପଟେ ଦିଗ ଭାଇ ଘରିକା ଥିଲେ ତ ସେମାନେ କରୁଥିଲେ। ସେମାନେ କେହି ନାହାନ୍ତି ଏବେ କରିବାକୁ।
ହୁଁ।
ସେଥିଲାଗି ଗାଁ ଭିତରକୁ ସେମାନେ କରୁଛନ୍ତି ଅଜାଘର ସାହିରେ ସେମାନେ କରୁଛନ୍ତି ତ ତାଙ୍କ ପାଖକୁ ଯାଉଛୁ ଖେଳିବାକୁ ଆଉ। ଦିଟା ତିନିଟା ଲାଖେ ଦୋଳି କରୁଛନ୍ତି।
ହୁଁ ହୁଁ କୋଉ ଦୋଳି।
ଏମତି ଦଉଡି ଦୋଳି କରୁଛନ୍ତି ପଟା ଦୋଳି ବି କରୁଛନ୍ତି।
ପଟା ଦୋଳି ଏଇ ଯୋଉ ଆମର କଣ ଆମ୍ବ ଗଛ ନା
ଆମ ଏମିତି ବାଉଁଶ ଯୋଡିକି କରୁ। ଆମ୍ବ ଗଛ ତ ଏମିତି ନାହିଁ ଏପଟେ, ଅଛି ଯେ ବାକି ଜଙ୍ଗଲ ଆଡେ ଅଛି ଆଉ।
ଓହୋ। ହ ଆଉ ଘରେ ସବୁ କେମିତି କଣ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି।
ସମସ୍ତଙ୍କର ଦେହ ପା ଭଲ ଅଛି।
ହଁ।
ଆଛା।
ତମେ କଣ ଖାଇଛ।
ମୁଁ ଆଜି ସେ ଯୋଉ କଣ କହିଲୁ ଖରା ଟାଇମରେ ପଖାଳ ଭାତ। ଚାଇଁ ପଖାଳ କରିକି ଦହି ଖାଇଥିଲେ, ଦହି ଭାତ ଆଉ ଆଳୁ ପୋଟଳ ଭଜା, ବଡ଼ିଚୁରା, ଆଉ କାକୁଡ଼ି ଏମିତି କରିକି ଖାଇ ଦେଇଥିଲୁ ଆଉ।
ଏଇ ଯୋଉ ଗରମକୁୁ ତାପରେ ଆସିଲୁ ନା ଟିକେ ଥକା ଥକା ଲାଗୁଚି ସେ ଥିପାଇଁ ଏମିତି ଖାଇ ଦେଇେଇଥିଲୁ କରିକି। ଆଉ ରାତିରେ କ
ପ୍ରା ଟିରେ ହୋଉଚି ଘରେ କହୁଥିଲେ ରୁଟି କରିବାକୁ ପୁଣି ଆବୁ ଟଳାସ ବୁତରେଇଥିଲୁ ତକାରୀ ଆଉ ପୋଟଳ ବୁଟ ମିଶେଇକି ତକାରୀ କରିଥାନ୍ତତ ଆଉ।
ହଁ ହଁ ବୁଟ ତରକାରୀ କେମିତି କରୁ?
ଫାଷ୍ଟେ ଭୂତ ବୁତରେ ଥିବୁ ସେ ବୁତ୍ରିକି ଥିବ ତାପରେ ପ୍ରେସ ସରରେ କି ହଉ କିି ପ୍ରେସର ରେ ତ ସିଯାହବ ତାକୁ ସିଝେଇଦବ ସି ସିଝିଯିବ ପୋଟଳର ଖିଥିବ ଆଳୁ ରଖିଥିବ ତାକୁ ଭ ଭଲସେ ଭାଜିଦବ ଆଳୁ ବି ସିଝେଇ ଦେଇଥିବ ତା ପରେ ତା ମସଲା ଏମିତି ପିଆଜ ତାପରେ ତାପରେ ଚୁଲି ଲଗେଇବ କଡେଇରେ ତେଲ ଟିକେ ଦବ ତେଲ ଗରମ ହବା ପରେ ଚିନି ଟିକେ ଦେଇକି ତାପରେ ଯେମିତି ଗୋ ଟା ମସଲା କୁ ପକେଇବ
ହୁଁ।
ତାପରେ ପିଆଜ ଦବ ସେ ଟିକେ ମାନେ ଏମତି ଗୋଲଡେନ ମାନେ ସୁନାଲି କଲର ହେଲା ଆଳକୁ ସେଥିରେ ଅଦା ରସୁଣ ଯୋଉ ପେଷ୍ଟ ରଖିଥିବ ତାକୁ ଦେଇଦବ ସେ ଭଲରେ ମିଶିଲା ପରେ ଟମାଟ ଦେଇଦବ। ଆ ସିଜି ଯିବ ମସଲା ମସଲି ଏମିତି ଚିକେନ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆସୁ ପକା ହବ ସେ କଷି ହେଲା ପରେ ବୁଟ ଆଳୁ ଯୋଉ ପୋ ଟୋ ସବୁ ଭାଜି ରଖିଥିବ ଏଇଥିରେ ପକେଇଦବ କଷିଲା ପରେ ଟିକେ ପାଣି ଦେଇଦବ ଆଉ ତାପରେ ଲୁଣ ଦେଇକି ତାକୁ ଘୋଡେଇକି ଟିକେ ର ଖିଦବ ଆଉ ତାପ ହେଲା ପରେ ଟି କେ ପୋଦିନା ପତ୍ର ଏଇ ପୋଦିନା କହୁଛି ବା କସ୍ତୁରୀ ମେଥି ଟିକେ ପକେଇକି ଗରମ ମସଲା ଟିକେ ପ କେଇକି ବାହାର କରଦ।
ଆଛା ଏଇ ଯୋଉ ବୁଟ ତରକାରୀରେ କଣ କଣ ପକାଉ? ପୋଟଳ ପକାଉ।
ହଁ ହଁ ସେ ମିଶେଇକି ବି କଲେହବ ଆଳୁ ପୋଟଳ ବିଶେଇକି ବି କରାହେଉଚି। ଖାଲି ବି ବୁଟ ଆଳୁ ହଉଚି।
ହୁଁ ହୁଁ ହୁଁ ହୁଁ।
ତାକୁ ହଇରାଣ କରନି।
ଆ ମୁଁ ଜାଣିଥିଲି ଯେ ପୋ ଏଇ ଯୋଉ ବୁଟ ତରକାରୀ ଟା କଖାରୁ ଭଣ୍ଡା ଏଇସବୁ ପକେଇକି ହୁଏ ପୋଟଳବି। ଓହୋ
ଖାରୁ ବାଇଗଣ ସବୁ ପକେଇକି କରିବ ଏଥିରେ ଏଇଟା ଖାଲି ପୋଟଳ ଆଳୁ ପକେଇକି ଆଉ।
ଓହୋ ହୁଁ ତାହେଲେ ଭଲ ଆଉ ତତେ କଣ ସବୁ ଖାଇ
ଖାଇବା ଆସେ ବେଶୀ ଚିକେନ କୁ ଛାଡିଦେଇକି ଆଉ ସବୁ ଆସେ।
ହୋ ଚିକେନ ଟା କଣ ପାଇଁ କରୁନୁ?
ଟି ଚିକିନଟା ଆସିନି ଲା ଲା ମାନେ ଟିକେ ଭଲରେ କରାହୋଉଛି ତ। କେମିତି କଣ ଯଦି ନଷ୍ଟ ହେଇଯିବ ଲେ ସବୁ ଚିକେନ ଲା
ଓହୋହୋ ମାନେ ଏକ୍ସପେରିଏଣ୍ଟ କେବେ କରିନୁ?
ନା।
ହୁଁ ହୁଁ। ହୋଊ ଆଉ ଆମ୍ବର କଣ ଆମ୍ବ ସ ଥିରିଗଲାଣି ନା ଆଉ
ଆମ୍ବ ସରିଗଲାଣି ଏମିତି ଗୋଟେ ଗୋଟେ କେତେବେଳେ ଗଛ ଭିତରେ ରହୁଚି ଆଉ।
ହଁ ଘରେ ଆମ୍ବ ଖଟା କେମିତି କଣ ହେଇଛି?
ଆ ଆମ୍ବସରା ହେଇଥିଲା ପରେ ଯୋଉ ବେସର ଆମ୍ବୁଲ ଆମ୍ବ କଞ୍ଚ ଆମ୍ବ ପକେଇକି ହେରାଗ ହେଥିଲା ଆରି।
ହୁଁ ହୁଁ ହୁଁ।
ଆଉ କିଛି ହେଇନଥିଲା ଏମତି।
ଆମ୍ବସାର କେତେଟା ପକେଇଚ?
ଆମ୍ବସରା ଆମର ପଡିଥିଲା ପାନ୍ ଛଅଟା ହରି ପଡିଥିଲା। ଅଧିକ ଆମ୍ବ ହବାକୁ ନଷ୍ଟ ହଉଥିଲା ନା ସେଥିଲାଗି ଆମ୍ବ ସାରା ସବୁ ପକା ହେଲା ଆଉ।
ଓହୋ ସବୁ ଶୁଖିଗଲାଣି।
ହଁ ସୁଖି କିି ତାକୁ ଦିଆ ବି ସରିଲାଣି।
ମାନେ ଦିଆ ମାନେ କୋଉଠି କି ବି
ସେ ବିକ୍ ହଁ ନବା ପାଇଁ ଆସୁଛନ୍ତି ଲୋକ।
ହୁଁ ହୁଁ ହୁଁ ହୁଁ।
ସେ ବିକିଦେଲୁ ଆଉ ରଖିଲେ ଏରା ଘରେ ନଷ୍ଟ ହେଇଯିବ ନା କେହି ଖାଇବେନି।
ହଁ ହଁ ଆଉ ଘର ପାଇଁ କିଛି ରଖିନ ନା ସବୁ ବିକିଦେଲ।
ଘର ପାଇଁ ଅଛି ନା ଘର ପାଇଁ ଗୁଟେ ଭଲ ପକା ହେଇଥିଲା ଆଉ ଗୋଟା ଏମତି ପକା ପୁକୁଡା ପୁକୁଡି ଯାହା ଆମ୍ବ ଇଏ ବାହାରିବ
ହଁ। ଓହୋ।
ିକ କର
ଆଉ ଆମ୍ବ ଖଟା ଜାଣିଛୁ ନା ନାଇଁ କେମିତି କରାହବ?
ଆମ୍ବ ସେ ଯୋଉ କଲିମି ଆମ୍ବ ମିଠା ଆମ୍ବ ଯୋଉଟା? ହେରାକ ଆଣିକି କାଟିକି ତାକୁ ଗୋଟେ ବାଲ୍ଟିରେ ରଖାହବ ସଢିଲା ଯାଏଁ ଲୁଣ ପକେଇକି ତାପରେ ତାର ଯୋଉ ପାଣିର ବ ନିଗାଢିଲା ନା କଣ ତାପରେ ଗୋଟେ ବଡ ଜା ତାକୁ ଗାଙ୍ଗେଲା ଭଳିଆ ଗୋଟେ ଜାଗାକୁ କାଢିବ ହେଁଥିରେ ବେସର ଦିଆହବ ଯୋଉ ସୋରିଷା ବେଶର ଶୁଖିଲା ସେ ବେସରେ ଦିଆହବ ଲଙ୍କା ଗୁଣ୍ଡ ଦିଆହେବ। ଆଉ ହଳଦୀ ଗୁଣ୍ଡ ଆଉ ଗରମ ତେଲ ଟିକେ ପକ ହେଇକି ତାକୁ ଗୋଳା ହେଇକି ଶ ସୁଖା ହେବ ଖରାରେ ଏମିତି ଆଉ।
ଓହୋ ଶୁଖା ହେଲା ପରେ ତାପରେ ଏଇ ଯୋଉ ଗୁଡ ହେକା କେବେ ଦିଆହବ?
ହଁ ଗୁଡ଼ ବି ଦିଆ ହବ।
ଗୁଡ ଦେଇକି ମାନେ ଡାଇରେକ୍ଟ ଶୁଖା ହବ।
ହଁ ସେ ତେଲ ହେକା ପକେଇ ସାରିଲା ପରେ ସାଙ୍ଗେ ସାଙ୍ଗ ଗୁଡ ଦିଆ ହେଇକି ତାକୁ ଶୁଖା ହବ।
ହୁଁ। ଓହୋ ଆଉ କେତେ ଦିନ ଭିତରେ ହବ?
ସେଇଟା ଆ ଗୋଟେ ଡବାରେ ରଖିଦବ ତମ ଇଚ୍ଛା ଶୁଖେଇବ ଶୁଖେଇବ ନହେଲେ ନାଇ ସେ ଡବାରେ ଏମିତି ରଖିବ।
ନ ଶୁଖେଇଲେ ସେଇଟା ନଷ୍ଟ ହେଇଯିବନି?
ସେଇ ବା ତେଲ ହଳଦୀ ପକେଇ ସାରିଲା ପରେ ଟିକେ ସମୟ ଶୁଖା ହବ ଗୋଟେ ଦିନ କି ଦି ଦିନ। ତାପରେ ଗୋଟେ ଡବାକୁ ବଡ ଡବାରେ ରଖିଦେଲେ ତମ ଇଛା ଯଦି ଶୁଖେଇବ ତାହେଲେ ସୁଖେଇବ ନହେଲେ ନାଇଁ ଏମିତି ଡବାରେ ରଖି ଦେଇଥିବ ଆଉ ସେମିତି ରହିବ
ଓହୋ ମାନେ କିଛି ନଷ୍ଟ ହବନି?
ନାଇଁ ମ ନଷ୍ଟ ହେବନି।
ଓ ହୋ। ହଁ ଆଉ ଏଇ ଯୋଉ ଗୋଟେ ଖଟା କରାଯାଇନି ପାଚିଲା ଆମ୍ବକୁ କାଟି କି ତାକୁ ଲୁଣ ଲଙ୍କା ଏସବୁ ପକେଇକି ଗୋଟେ କରାଯାଏ ନା କଣ?
ପାଚିଲା ଆମ୍ୱୁଲ ଯୋଉ ମିଠା ପାଚିଲା ଆମ୍ୱୁଲ।
ହଁ। ସେଇଟା କେମିତି ଯୋଉମାନେ ଉ ପୁରା ପାଚି ଯାଇଥିବ ଆମ୍ବ ଗୁୁରାକୁ ଆଣନ୍ତି ନା
ନାଁ ନାଇଁ ନାଇ ସେଇଟା ଦର ପା ଚିଲା ହେଇଥିବ ଟିକେ ଟିକେ କଞ୍ଚା ଥିବ ଟିକେ ପାଚିଲା ଥିବ ତାକୁ ଆଣିକି ଶୁଖେଇଲେ କଟିିବାକୁ ସହଜ ହେବ ହେମିତିରେ।
ହଁ।
କାଟିକି ତାପରେ ଖରରେ ଶୁଖା ହବ ତାପରେ।
ହୁଁ।
କେତେ ଟାଇମ୍ ଟିକେ ଲଙ୍କା ଟିକେ ମିଶେଇକି ଆଣିକି
ଓହୋ। ତାକୁ ପୁଣି କେମିତି କରିବ?
ଏଟନ୍ତି ସୁଖା ହବ ସୁଖିଲା ଯାଏଁ ପୁ ପାମ୍ପଡ ଭଳିଆ ଶୁଖିଲା ଯାଏ ତାକୁ ଏମିତି ରଖାହବ ଖରାରେ ତାପରେ ଆଣିକି ରଖିବ ତମ ଇଚ୍ଛା ଡ଼ବାର ଲକ୍ଷ ରଖିବ ନହେଲେ ନାହିଁ କୋଉ ଯ ଜରି ଆସୁଛି ଏଇ ଜରି ଖୋଲା ଜୋରି ସେଇ ଜରିରେ ଏମିତି ରଖିକି ବାନ୍ଧିକି ଥୋଇଦବ।
ହ ଆଉ ସେଥିରେ ଏଇ ଯୋଉ ତେଲ ହେକା ପକା ହବନି ନହେଲେ ପୋକ ଲାଗିଯିବନି ତେଲ ହେକା ନ ପକେଇକି?
ନାଇ ହଁ ଗୋଳା ହବ ସେଟା ଗୋଳା ହବ ଖାଲି ଟିକେ ଟିକେ ତେଲରେ। ସରିଷଲ କି ଯୋଉ ଆସୁଛି ଦୋକାନରୁୁ ବି ତେଲ ଆସୁଛି। ପୁରା ଗୋଳେଇକି ଶୁଖିଲା ଶୁଖିଲା କି ଗୋଳେଇ କି ରଖାହବ।
ହୁଁ ତତେ କୋଉଟା ବେଶୀ ଭଲ ଲାଗେ ଖଟା ଭିତରେ?
ମତେ ସେ ଯୋଉ ଆମ୍ବ ଆଚାର ସୋଜିଷ ପକେଇକି।
ସୋରିଷ ପକେଇକି ଆମ୍ଭ ଆଚାର?
ହଁ ଯୋଉ ଶୁଖିଲା ସୋରିଷ ହୋ ସବୁ ପକେଇକି କ ଏବେପା ହୋଇଥିଲା। ଲଙ୍କା ଲୁଣ ହଳଦୀ। ତ ପକେଇକି ଏଇ ଯୋଉ ସଢା ହେଇକି ଯୋଉ ଆମ୍ବ ହେଇଥିବ କଞ୍ଚା ଆମ୍ବ।
ଓହୋ। ତ ସେଇଟା ସୋରିଷ ପକା ହେଇଥାଏ ଆଉ ଗୋଟେ ବିନା ସୋରିଷ ରେ ବି ପକେଇକି ହୁଏ ନା କଣ? ଏଇ ଯୋଉ ଖାଲି ମସଲାରେ। ହୁଁ।
ଗୋଟା ମସଲା ସବୁ ଇଏ କରିକି ଧନିଆ ଗୁଣ୍ଡ ହେଲା ପକେଇକି।
ହୁଁ। ଆଉ ଗୋଟେ ଗୋଟେ ଖଟା ଥାଏ ନା ଏଇ ଯୋଉ କଣ ପୁରା ତାକୁ ଚାରି ଫଳ କି ପାଞ୍ଚ ଫଳ ପୁରା ଟା କୁ ନଥିବ। ତାର ଇଏ ସହିତ କାଟି ଦେଇଥାନ୍ତି ଉଁ ସେଇଟା ଗୋଟେ ଖଟା। ଆଉ ଗୋଟେ କଟା କଣ ଏଇ ଯୋଉ ମାନେ ପତଳା ପତଳାରା ଯେମିତି ଆଳୁ କୁ ଭଜା ସେମିତି ଗୋଟେ ପତଳା ପତଳା କରିକି କା ଟିଥାନ୍ତି ସେମିତି ଆଉ ଗୋଟେ ଖଟା ହୁଏନି?
ହଁ ସେଇଗୁଡା ବି ସେମିତି ବେସର ଦିଆହବ ନହେଲେ ମସଲା ଦେଇକି କଲେ ହବ।
ସେଇଟା ବେଶର ମୁଁ ବେଶର କଥାଟା କାଇହିଁ ଜାଣିନି? ତୁ ଏଇ ଯୋଉ ମସଲା ମାନେ ଖାଲି ଯୋଉ ଗୁଡ ଦେଇକି ସେଇଟା ଖାଲି ଜାଣିଛି ସେଇଟା ବେସରେ ବି ଦିଆଯାଏ?
ଶୁଖିଲା ମସଲା ବି ଦିଆ ହୁଏ ଏଇ ଯଉ ବେସର।
ଓହୋ ସେଇଟା ମୁଁ କେବେ କାଇଁ ଟ୍ରାଏ କରିନି କି ଖାଇନି। ଦେଖିବା ଥରେ ଆଉ ଆଉ ଗୋଟେ ହେଇଛି ତାକୁ କଣ? କୁରୀ କିନା ଗୋଟେ କରନ୍ତିନି?
କୁରା ଅଛି ଆମ୍ବ କୁୁରା।
ହଁ କୁରିକି ତାକୁ ଖାଲି ବୋଧେ ଗୁଡ ରେ କରାଯାଏ ନା କଉଥିରେ କରାଯାଏ?
ହେ ଗୁଡ ମସଲା ଦେଇକି ଖାଲି ଯୋଉ ହଳଦୀ ଲଙ୍କା ଗୁଣ୍ଡ ଆଉ।
ହୁଁ ହୁଁ ହୁଁ ଖାଲି ସେତିକି ଦେଇକି କରା ହୁଏ।
ହଁ ଶୁଖା ହବ ତାକୁ ବାକି ବେଶୀ ଦିନ୍ ଆଉ।
ଓହୋ।
ଆଉ କଞ୍ଚା ଆମ୍ବୁଲ ଅଛି ଖାଲି ଆମ୍ବ ଶୁଖେଇକି ବି
କଉଟା।
କଞ୍ଚା ଆମ୍ବୁଲ ଯୋଉ ହଉଚି ଖାଲି ଲୁଣ ଦେଇକି ହଁ ଲୁଣ ଦେଇକି। ଖାଲି ତାକୁ ବୁତ୍ରା ହେଇକି ରଖାହେବ ସଡ଼ିଯିବ ତାପରେ ଶୁଖା ହେବ ଏମିତି ନେଇକି।
ଓହୋ ହଁ ହଁ ହଁ ହଁ ଏଇଟା ଯୋଉ ଏ ସବୁ ପକାଯାଏ ଖ ଟା ହେକା କରାଯାଏ ନା ଏ ଯଉ କଣ ଯୋଉ ସୋରିଷ ତରକାରୀ କଲା ବେଳକୁ ସେଇଟା ପକାଯାଏ। ସେଇ ଘଟା ସେଇ ତା କଥା କୁଛୁ ତ? ହୁଁ ସେଇଟା ତ ଅ ବହୁତ୍ ମାନେ ବର୍ଷ-ବର୍ଷ ଧରିକି ରହିଲେ ବି ସେଟା ନଷ୍ଟ ହୁଏନି। ଏଇ ଯୋଉ କଞ୍ଚା ଆମ୍ବୁଲ।
ନାଁ-ହଁ
କିନ୍ତୁ ଏରାକ ବେଶୀ ଦିନ୍ ଯଦି ଭଲସେ ହେଇନଥିବ ତାହେଲେ ସେ ସ୍ମେଲ୍ କରେ ସ୍ମେଲ୍ କରେ ହଁ ଗମୁରା ଗମୁରା ସ୍ମେଲ୍ କରେ। ଉଁ ଯୋଉ ଅଲଗା ଯୋଉ ଗୁଡ ପକେଇକି କି ସେଇଟା ଯେତେଦିନ୍ ଚାହିଁବ ସେତେ ଦିନ୍ ରହିପାରିବ। ଯଦି ଭଲ ସେ କରିଥିବ, ଏଇଥିରେ କଣ ପୋକ ଲାଗେ କି ଏଥିରେ ତ ପୋକ ଲାଗେନି?
ନାଇଁ ଏଥିରେ ଲାଗିବନି ଏରା ପୁରା ଅଧିକ ଦିନ ଶୁଖା ହେଇକି ରହିବ ପୁରା ପତ୍ର ଶୁଖିଲା ଭଳିଆ ଶୁ ଖିକି ରହିବ ତାପରେ ଯାଇକି ତାକୁ ରଖାହବ ଜାଗାରେ।
ହୁଁ-ହୁଁ-ହୁଁ। ଏଇଟା ହଁ, ଆଉ ଘରେ ସବୁ କେତେ-କେତେ ହେଇଚି? ସୁଁ
ଏଥର ଅଧିକ ଏତେ ଖାଲି ପାଚିଲା ଆମ୍ବୁଲ ହେଇଚି, ଆଉ ଯୋଉ ଆମ୍ବ ସାରା ହେଇଚି। ଆଉ ବେସର ଆମ୍ବୁଲ ଯୋଉ କହୁଥିଲ, ଆଉ କଞ୍ଚା ଆମ୍ବୁଲ।
ଓହୋ।